ହାଲୋ।
ହାଲୋ।
ହଁ କଣ କରୁଚ?
ଏଇ ରୋଷେଇ।
ଓହୋ ରୋଷେଇ ଷ୍ଟାର୍ଟ ହେଇଗଲାଣି?
ହଉଚି
ରୋଷେଇ ଆରମ୍ଭ ହଉଚି ଶୁଭାଯାଉନି ଆପଣଙ୍କ କଥା କିଛି?
ଏଇ ଏବେ ଭାତ ସେଇଚି।
ଓହୋ ଭାତ ଆଉ ଆଉ ରୋଷେଇ କଣ ହବ?
ରୋଷେଇ ଆଜି ଛୁଇଁ, ଆଳୁ ବାଇଗଣ, ସାରୁ, ଟମାଟୋ ପଡ଼ି ବଘରା ତରକାରୀ ପୋ ପୋଟଳ ଭଜା।
ଓହୋ ଓହୋ। ଆମର ଆଜି ବାଡ଼ିରେ ପୋଇ ହେଇଥିଲା, ମାମା ବନେଇଛନ୍ତି ବନେଇବେ ପୋଇ ଆଉ ପୋଇ, ଆଳୁ, ସାରୁ ଏଇଗୁଡ଼ା ପକେଇକି ଗୋଟେ ତରକାରୀ ବନେଇବେ, ଆଉ ଡାଲି ବନେଇବେ, ଆଉ ହରଡ ଡାଲି ଆଉ।
ଉୁଁ ହୁଁ ତମର ଟିକେ ଡାଲି ଖାଇଲେବିି ଭଲ ପାଅ ବୋଧେ?
ହଁ ହଁ ଆମ ଡ଼ାଲି ନହେଲେ ହଜମ ହବନି। ଡ଼ାଲି, ଡ଼ାଲମାଟା, ଆମର ପ୍ରିୟ।
ଆଉ ତମକୁ କଣ ଖାଇବା ଲାଗି ଭଲ ଲାଗେ ସବୁ?
ଆମକୁ ଆମର ବାଡ଼ିରେ ଯାହା ହେଇଥିବ ଆମକୁ ସବୁ ଭଲ ଲାଗେ।
କଣ ଗାଈ
ଆ ହା ହା। ଆମକୁ ସବୁ ବାହାର ମାନେ ବାହାର ଜିନିଷ କିଛି ଭଲ ଲାଗେ ନା। ସବୁ ଆମୁକୁ ଆମର ଯାହା ବନେଇଥାଉ ସବୁ ଆମୁକୁ ଭଲ ଲାଗେ।
ଅହଁ ଆଉ ବାଡିରେ ଆଳୁଟା ଲଗେଇ ଦୋଉନ।
ଆଳୁଟା ପା ଆମର ଲଗା ହେଇଚି। ଆଉ ଆମର ଆଳୁ ଆଳୁ ଆମର ପୁରା ଆଁ ଦେଢ ଦୁଇ କୁଇଣ୍ଟାଲ ଲେଖାଁ ବାହାରୁଚି। ଆଳୁକୁ ଆମର ଏ ଥରେ କଣ ହେଇଚି ନା ନା ଉଁ ମା ମୋ ପା ଆଳୁ ଆଣିଥିଲେ ଅଧିକା ନେଇ ଆସିଲେ ବୋଲି ସିଏ ରହିଯାଇଥିଲା ରହିକି ତାର ସବୁ ଗଜା ହେଇଯାଇଥିଲା। ମୁଁ କଣ କଲିିନା ଗୋଟେ ଆଁ ବାଡିରେ ଗୋଟାକ ଜାଗାରେ ତାକୁ କଣ କଲି ନା ନେଇକି ସବୁଡଆ ସବୁ ଗୋଟେ ଗୋଟେ ପୋତିଦେଲି ଏମିତି ଦେଖ ଖିବା ପାଇଁ ଦେଖିଲା ବେଳକୁ ସିଏ ଗଛ ହେଇକି ମାନେ ବୋହୁତ ବୋହୁତ ଆଳୁ ବାହାରିଲା ବୋହୁତ ଆଳୁ ବାହାରିଲା ତାକୁ ଖୋଳିଲେ ଯେତେବେଳେ ଦି କୁଇଣ୍ଟାଲ ଭଳିଆ ଆଳୁ ବାହାରିଲା। ହଁ ତାକୁ ପୁଣି ଆମ ଆମର ଯେତିକି ଖିଆ ହେଲା ଆମର କଣ ଆଳୁ କିଣା ହୋଉଚି ଆମର କିଣା ହୋଉନି ଆମର ସବୁ ଆ ଆଁ ସେଇ ଆଳୁ ଖିଆ ହୋଉଚି।
ଉଁ ହୁଁ। ନା ପନିପରିବା ଆଳୁ ପର୍ଯ୍ୟନ୍ତ ଅହ ଟୋଟାଲି ପରିବା କିଣା ନାହିଁ।
ନା ଆମର କିଣା ନାଇଁ ଆଉ ତମର ଅ ଯୋଉ ତମର ହୋଉଚି ମୁଁ କିନ୍ତୁ ଗୋଟେ ଜିନିଷ ସାରୁଟା କେମତି ଲଗା ହୁଏ କହିଲେ।
ସାରୁଟା?
ହଁ।
ଆରୁ ମାଟିଟାକୁ ପ୍ରଥମେ ହାଣିକି ଭଲରେ ଖୁସେଇଦବ। ଖୋଷେଇ ଦେଇକି ତାକୁ ନାଳି ନାଳି ଟାଇପର କରିଦବ। ସେ ନାଳିଟା କରିବ ମାନେ ପାଣି ରଖିବା ଲାଗି ପାଣି ଦେଲେ ଯେମିତି ସାରୁଟା ପାଣି ପାଇବ ତାପରେ ଗୋଟେ ଗୋଟେ ଗଜା କରିଥିବା ସାରୁ ସେଇ ଯୋଉ ହାଇଟ୍ ହାଇଟ୍ କରିକି ଯୋଉ ନାଳ ଟାଇପର ଯୋଉଟା ହେଇଥିବ ସେଇଟାରେ ଗୋଟେ ଗୋଟେ କରିକି ଟିକେ ଚାଙ୍ଖଡେ ଛାଡିକି ଚାଙ୍ଖଡେ ପୋତିବ ଆଉ। ତାପରେ ଗଛ ହେଇଗଲା ପରେ ତାକୁ ପୁଣି ଥରେ ସେଇ ଯୋଉ ନାଳଗୁଡାକୁ ଟିକେ ଟିକେ ମାଟିରେ ଏମତି ଖୁସେଇଦବ।
ଓହୋ ସେମତି ହେଲେ କଣ ସାରୁ ଭଲ ହବ।
ହୁଁ ବଡ ବଡ ଟିକେ ହବ ଆଉ।
ଆହଁ। ଏବେକାରେ ବିନା ମା ସାରର ପରିବା ଖାଇବା କଥା ବାହାରେ ଆମେ ଯେତିକି ପରିବା ଖାଉଚନ୍ତି ସବୁ ସାର ଦିଆ ପରବା ଆଉ ହେଲା ସେଥିପାଇଁ ବିନା ସା ସାର ପରିବା ଘରେ ଲଗେଇକି ଖାଇଲେ ଆ ଆମର ଯୋଉ ଦେହରେ ଯାହା ରୋଗ ଫୋଗ ହୋଉଚି ଆଉ ହବନି ଭଲ ବୋହୁତ ଭଲ ନା ଆଉ। ଆଉ ରଜ ତ ପଳେଇଲା ରଥଯାତ୍ରା ଆସିଲାଣି ଆଉ ରଥ ଯାତ୍ରାରେ ଏବେ ହଁ ବୋହୁତ ଭଲ। ଏବେ ତ ରଥଯାତ୍ରା ଆଗକୁ ଆସୁଚି।
ହୁଁ। ନାଇଁ କୁଆଡ଼େ ଯିବାର ଅଛିକି?
ଆଉ?
ରଥଯାତ୍ରାରେ କୁଆଡେ ଯିବାର ଅଛି?
ଯିବାର ତ ନାଇଁ ଆମର ଯିବାର ତ ନାଇଁ ଆମେ ଏଇଠି ବସିକି ଆଁ ଯୋଉ ଟିଭିରେ ଦେଖିବୁ ରଥଟଣା ଦେଖିବୁ ଟିଭିରେ ଆଉ।
କାଇଁ ଚାଲୁନ ନହଲେ ଯିବା କେବେ ବୁଲିକି ଆସିବା।
ହୋଉ ହୋଉ ହୋଉ କେବେ ଗୋଟେ ଗଲେ ଆପଣଙ୍କୁ ବି କହିବୁ ଆମେ ଯିବା ମିଶିକି ଆଉ।
ହଁ।
ଆଉ ଆଉ ସବୁ ଶାଗ କେମିତି କଣ ଲଗା ହୁଏ? କେତେଟା ଶାଗ ତୋମେ ଲଗେଇଚ? ମୁଁ ତ ମେଞ୍ଚେ ଶାଗ ଲଗେଇଛି।
ଶାଗ ପାଳଙ୍ଗ, ଲେଉଟିଆ, କୋଶଳା।
ଶାଗ ମୋର ସବୁ ଶାଗ ହୁଏ କିନ୍ତୁ କୋଶଳା ଶାଗ ଟା ଲାଗେ ଲାଗିଲେ ହୁଏନି। କି ପାଳଙ୍ଗ ଟା ବି ହୁଏନି।
କୋଶଳା ଟା ତ ଏବେ ଲଗା ହୁଏନି। ଏ କୋଶଳା ଟା ଟିକେ ଶୀତ ଟାଇମ୍ ରେ।
ଆଉ ପାଳଙ୍ଗ ଟା କେମିତି କଣ ହୁଏ ତାହେଲେ?
ପାଳଙ୍ଗ ମଞ୍ଜି ଅଛି ତାକୁ ହାଣିକି ମମ୍ ମଞ୍ଜି ଟାକୁ ବୁଣିଦେବେ ପାଣି ଟିକେ ଟିକେ ଛିଞ୍ଚୁଥିବେ ଗଛ ହେଲା ପର୍ଯ୍ୟନ୍ତ। ତାପରେ କାଟିକି ଖାଇବେ ବଢିଗଲେ ଆଉ।
ଓହୋ, ଆଚ୍ଛା, ଆଚ୍ଛା ଆଉ ତ
ଭଲ ହବ।
ଜହ୍ନି ପୋସ୍ତ ଖାଇଛ?
ହଁ ଜହ୍ନି ପୋସ୍ତ ଖାଇଛି।
ଜହ୍ନି ପୁସ୍ତ ବଢ଼ିଆ ଲାଗେ। କେମିତି ହୁଏ କିନ୍ତୁ ମୁଁ ସେଟା ଠିକ ସେ ଜାଣିନି, ତା ପ୍ରସ୍ ମାନେ ତା ଯୋଉ ପ୍ରସ୍ତୁତି ଟା କେମିତି କଣ ହୁଏ। ମୁଁ ସେଟା ଭାଗ ମାପ ତାର ଜାଣିନି।
ଆଚ୍ଛା। କିନ୍ତୁ ଖାଇବା ଲାଗି ଟେଷ୍ଟ ଲାଗେ।
ବହୁତ ଭଲ ଲାଗେ। ଆଉ ଆଉ ତୋମର ସବୁ ରଥଯାତ୍ରାରେ କଣ ହୁଏ?
ରଥଯାତ୍ରା ରେ କଣ?
ଏଇ ରଥ ଯାତ୍ରା ହେଲେ ଟିକେ ବୁଲାବୁଲି କରିବା ଲାଗି ପୁରୀ ଆଡକୁ ଯିବାକୁ ଟିକେ ଭଲ ଲାଗେ। ବର୍ଷ ରେ ଥରେ ଜଗନ୍ନାଥଙ୍କ ଦର୍ଶନ।
ହଁ। ଆଉ ତୋମ ଆମର ଆମର ସେ ଏଠି କଣ ହୁଏ ନା ଆମର ଗାଁ ରେ ସବୁ ଛୋଟ ଛୋଟ ଛୁଆ ମାନେ ସବୁ ରଥ ତିଆରି କରିଦିଅନ୍ତି। ନଡିଆ ଗୋଡିରେ କଞ୍ଚିରେ ପା-ପେପର ଦେଇକି ମାନେ ଯୋଉ କାଗଜ ଦେଇକି ଖବର କାଗଜ ଦେଇକି, ସେ- ସେଥିରେ ରଥ ଟିଆ ତିଆରି କରିଦିଅନ୍ତି। ତିଆରି କରିକି ତା ଦେହରେ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କର ମୂର୍ତ୍ତି ରଖିକି କି ଫଟୋ ରଖିକି। ତାକୁ ଆଣିକି ଘର ଘର ଘରେ ଘରେ ବୁଲିକି ସମସ୍ତଙ୍କର ଭୋଗ ଭୋଗ ତିଆରି କର, ମାନେ ଭୋଗ ଦିଅନ୍ତି, ଭୋଗ କରନ୍ତି, ଭୋଗ କରିକି। ତାପରେ ଏ, ତାକୁ ମାନେ କିଛିଟା ଦକ୍ଷିଣା ନେଇକି କିଛିଟା ଜଣେ ଉଁ, ଛୋଟ ଛୁଆ ଭିତରୁ ଜାଣେ କିଏ ବ୍ରାହ୍ମଣ ହେଇଥିବ, ସେ ଦକ୍ଷିଣା ନେଇକି ଯାଆନ୍ତି ଏମତି ତି ଆମର ବହୁତ ଏମିତି କରନ୍ତି ମାନେ ଦିନକୁ ମାନେ ଗୋଟେ ଦିନରେ ରଥଯାତ୍ରା ଦିନ ବୋଧେ ପନ୍ଦର ଷୋ ଷୋଳ ଜଣ ଆସନ୍ତି ରଥ ନେଇକି।
ଓହୋ, ଛୋଟ ଛୁଆ ଟିକେ ଖୁସି ହୁଅନ୍ତି ଆଉ।
ହଁ। ଆଉ ଆମର ବି ଏଠି ବି ଗୋଟେ ରଥ ଉଁ, ଆମର ଗୋଟେ ବଡ ରଥ ବି ଟଣାଯାଏ।
ହଁ, ହଁ।
ଆ, ତୋମର କଣ ଗାଁ ରେ କେମିତି କଣ କରନ୍ତି? ତୋମ ଗାଁ ରେ ରଥ କରନ୍ତି ନା ତିଆରି କରନ୍ତି ନା?
ହୁଁ, ଆମର ଗୋଟେ ବେ ଅଛି ବ୍ରାହ୍ମଣ ସାଇ ଏଠି ଠି ରଥଯାତ୍ରା ଟା ରଥଯାତ୍ରା ଟାଇମୂ ରେ ରଥ ଟା ତାଙ୍କର ପ୍ରସିଦ୍ଧ। ଯେମିତି ଇଏ ର- ପୁରୀରେ ହୁଏ ମାଉସୀ ମା ଘରୁକୁ ଯାଆନ୍ ଚି, ରଥ ଟଣା ହୁଏ, ଆଉ ଯୋଉ କି ଘରେ ଗୋଟେ ଅଣସର ଘରେ ରୁହନ୍ତି, ସେମିତି ପୁରା କରନ୍ତି।
ଓହୋ ଆଚ୍ଛା ଆଚ୍ଛା।
ବଡ଼ ରଥଟେ ବୋହୁତ ଭଲ ହ ହୁଏ।
ଓହୋ। ଆଉ ଆଉ ଆଜି ରାତି ପାଇଁ କଣ ଖାଦ୍ୟ କରିବେ?
ରାତିରେ ଆଜି ଆମର କଣ ହବ ରୁଟି ହବ। ଆଉ କଣ ସନ୍ତୁଳା ଫନ୍ତୁଳା କରିକି ଖାଇବୁ ଆଉ
ଓହୋ ଆଉ ଏବ୍ ସାବିତ୍ରୀ ବ୍ରତ ଗଲା କେମ୍ତି କଣ ବୁଚେ ଏ ସାବିତ୍ରୀ ବ୍ରତରେ କେମତି କଣ? ଆ ଓଷା କଲେ ଏ କେମିତି କଣ ଅ ପ୍ରସ୍ତୁତ କଲେ କି ଶାଢୀ କରିଥିଲେ?
ହଁଅ, ସାବିତ୍ରୀ ବ୍ରତ ବହୁତ ଭଲ ହେଇଥିଲା। ଅ ଅ ସାବିତ୍ରୀ ବ୍ରତରେ ତ ପ୍ରଥମେ ଏ ବ୍ରତ ଶଙ୍ଖା, ସିନ୍ଦୁର ଶାଢ଼ୀ, ଅଳତା ଏସବୁ ତ ତାଙ୍କର ନିହାତି ଦର୍କାର ଆଉ ଏ କୋଉ ଷୋଳକାର ଫଳ ଦରକାର।
ଓହୋ।
ଭୋଗ ହବା ଲେଇ।
ଓହୋ।
ଆଁ ଅ ଶାଢୀ
ମାନେ ଏକୋଇଶିଟା ଏକୋଇଶି ଏକୋଇଶି ପ୍ରକାର ଫଳ ନହେଲେ ଭୋଗ ହବନି।
ନାଁ-ଆ ଏକୋଇଶି ପ୍ରକାର ଫଳଟା ନିୟମ ସେମିତି କିଛି ନାହିଁ ଯେ ଏ ମାନେ ଆମେ ନ କରି ପାରିଲେ ଆଉ କଁ କରିବା ଯେତଳେ ଗୋଟେ ଦିଟା ପାଞ୍ଚଟା ମିଳୁ ପାଞ୍ଚଟା-ଆ ଭୋଗଟା ଉ-ମାନେ ଗୋ ଟେ ଦିଟାରେ ଚଳେନା ପାଞ୍ଚଟା ଭୋଗ ହେଲେ ବି ଚଳିବ, କିନ୍ତୁ ଏ
ଓହୋ ମାନେ ସାବିତ୍ରୀ ସାବି ଯୋଉ ସାରା ଯୋଉ ମୁଁ ଗୋଟେ ଗପ ଶୁଣିଥିଲି ଯେ ସତ୍ୟବାନଙ୍କ ଜୀବନ ପଳଉଥିବ ସାବିତ୍ରୀ ଯାଇଙ୍କି ଉଦ୍ଧାର କ କରିବେ ଆଇମଙ୍ଗଜ ଲଢିକି ଆପରେ ସତ୍ୟବାନଙ୍କ ଜୀବନ ଆସିବ ଅ ସେଇ ସେଇ ମାନେ ପ୍ର ତଥାରେ ସେ ଯୋଉ ସେଟା ପାଳନ କରନ୍ତି ନା ଆଉ କିଛି-ଇ ସେମିତି କାନ ଅଛି?
ନାଇଁ ସେଇ ଯୋଉ ବ୍ରତ କଥା ସେଇ ପ୍ରଥା ହେଲା ପରେ ତ ସାବିତ୍ରୀ ବ୍ରତ ଟା ସମସ୍ତେ କରିଚନ୍।
ଓହୋ, ତାଏଲେ ମୁଁ ତ ଶୁଣିଥିଲି ସାବିତ୍ରୀ ଏ-ଏ ଯୋଉ ଦିନ ସତ୍ୟବାନଙ୍କର ଜୀବନ ଗଲା ସେଇଦିନ ସାବିତ୍ରୀ ସାବିତ୍ରୀ ଅମାବାସ୍ୟା କରିଥିଲେ। ତାହେଲେ ସାବିତ୍ରୀ କାହିଁକି ସାବିତ୍ରୀ ଅମାବାସ୍ୟା କଲେ?
ସେଇ ଦିନ ପରା ସିଏ ସାବିତ୍ରୀ ଅମାବାସ୍ୟା ନୁହେଁ ସେଇ ଦିନ ଯୋଉ ଦିନ ତାଙ୍କର ମାନେ ମୁର୍ ତୋ ହବାକୁ ଯାଇଥିଲା ବା ମରି ଯାଇଥିଲେ। ସିଏ ସେଇଦିନ ସିଏ ମାନେ ଅମାବାସ୍ୟା ପଡିଥିଲା ସେ ବ୍ର ତଟା କରିଥିଲେ, ତାଙ୍କ ସ୍ଵାମୀଙ୍କ ପାଇଁ। ଅଁ ସେବେଠାରୁ ନିୟମ ମାନି ଆସିଚନ୍ତି ଆଉ ଅମାବାସ୍ୟା ଥିଲା।
ଓହୋ। ଅଁ ଆଉ
ସେଥିପାଇଁ ନିୟମଟା ମାନିଚନ୍ତି ଆଉ ସେବେଠାରୁ ସମସ୍ତେ କରୁଚନ୍ତି ଆଉ
ଓହୋ, ଆପଣ ଜାମୁ କୋଳି ଖାଇଲେଣି?
ହୁଁ ଜାମୁକୋଳି ଖାଇଚି ଆସ୍
ନା ନା ଏବେ ଏବେ। ଓହୋଁ ସେଇ ଏବେ ତ ଜାମୁ କୋଳି ହୁଏ ନା ଆଉ ଗୋଟେ ଜାମୁ ରୋଳ ଖାଇଛନ୍ତି ଜାମୁ ରୋଳ
ହଁ ସେଟା ଟିକେ ପାଣି ଟାଇପ ପାଣି ପାଣିଆ ଲାଗେ
ହଁ ସେଟା ବି ସେଇଟା ବି ଭଲ ଲାଗେ ତା ଟେଷ୍ଟ ବି ତାର ଏଇ ସ୍ଵାଦ ଟା ଭଲ ଲାଗେ
ଆମ ବାଡିରେ ଯାମୁ ରୋଲ ଗଛ ଅଛି ବା
ଓହୋ ଆଚ୍ଛା ଆଚ୍ଛା ହଉ ଡେଲି ଖାଉଥିବେ ଆଉ
ଯାମୁରୋଳ ସପିତା
ଓହୋ ସଫେତା ଦେବେ ନା କିଲେ ଭଳିଆ ମୁଁ କେବେ ଗଲେ ଆଣିବି।
ହୁଁ କହିବେ ଆସିବା ଆଗରୁ ତୋଳି ରଖିଥିବି ନେଇଯିବ ଆଉ।
ହୋଉ ହୋଉ। ଭଲ ସଫେତା ରଖିଥିବେ ତଳେମଳେ ପଡିଥିବା ଖୁଣ୍ଟିକି ଦେଇଦେବେନି। ହେଲେ ମୁଁ ଖାଇକି ସାପ କ ସାପ ଫାପ ଖାଇଥିବ ମୁଁ ମରିଯିବି।
ନା ଗଛରୁ ତୋଳିକି ରଖିକି ନବ।
ହୋଉ ହୋଉ ଆଉ ଲେମ୍ବୁ ଲେମ୍ବୁ ହେଇଛି ଆପଣଙ୍କର?
ହୁଁ ଲେମ୍ବୁ ଗଛ ଆମର ଦିଟା।
ଲେମ୍ବୁ ଗଛ ଆମର ବି ଗୋଟେ ଅଛି ମେଞ୍ଚେ ଲେମ୍ବୁ ହୋଉଛି। ମାନେ ଆମର ଗୋଟେ ଲ ଗଛ ଅଛି ମାଙ୍କଡ ଅଛନ୍ତି ଯେତେ ଖାଇବେ ସେତେ ଲେମ୍ବୁ ହବ।
ମାଙ୍କଡା ଲେମ୍ବୁ ଖାଇଯାଉଛି?
ହଁ ମାଙ୍କଡ ବି ଲେମ୍ବୁ ଏବେ ଖାଉଛନ୍ତି। ଏ ମାଙ୍କଡ ପୁରା ଆଧୁନିକ କ ହେଇଗଲେଣିନା ସେଥିପାଇଁ ମାଙ୍କଡବି ଇ ଏବେ ଲେମ୍ବୁ ପଣସ ସବୁ ଖାଉଛନ୍ତି।
ହୁଁ ପେହେଡା ଗଛ ଅଛି ନା ତୁମର?
ହଁ ପେଡା ଗଛ ଅଛି। ପୁରା ମିଠା ଆମର ଗୋଟେ ପେଡ଼ା ଗଛରେ ତିନି ପ୍ରକାର ପେଡା ହୁଏ। ଗୋଟେ ପୁରା ତା ଭିତରେ ଯେମିତି ନାଲି ନାଲି ସେମିତିଆ ହୁଏ ଆଉ ଗୋଟେ ପୁରା ଭଲ ଭଢୀଆ ମିଠା। ପେଡା ହୁଏ। ଆଉ ଗୋଟେ ଛୋଟିଆ ଛୋଟିଆ ପେଡା ହୁଏ। ବଢିଆ ଟେଷ୍ଟ ଲାଗେ।
ଗୋଟିଏ ଗଛର ତିନି ପ୍ରକାର?
ତିନି ପ୍ରକାର ହୁଏ।
ହଁ ହଁ ଏ ଚାରା ଗଛ ବୋଧେ।